ହ୍ୟାଲୋ ଆଜ୍ଞା ଭାଇ ପ୍ରଣାମ ଜୟ ଶ୍ରୀ ରାମ।
ଦୀର୍ଘାୟୁ ଭବ ଜୟ ସୀତାରାମ। ଆଉ ଭାଇ କଣ କରୁଛ?
ଆଛା ଏଇଠି ବସିଥିଲି।
ଆ ବସିଥିଲ ତ ମୁଁ ବି ଏଇନା ବାହାରେ ଟିକେ ବର୍ଷ ତ ଟିକେ ବାହାରେ ବୁଲୁଛି ଆଉ
ଓହୋ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଁ ଭଲ ଅଛନ୍ତି ଭାଇ ଆଉ ତମ ଘରେ ତମର ଭଏସ କ୍ଲିୟର ଶୁଭୁନି ଭାଇ।
ଏବେ କ୍ଲିୟର ହଉଛି କି ଭାଇ।
ହଁ ମାନେ ଟିକେ ବେଶୀ ଘର ଘର ଘର ହେଇକି ଶୁଭା ହଉଛି।
ଟିକେ ବାହାରେ ଟିକେ ଅଛି ତ ବାରଣ୍ଡାଆଡେ ମାନେ କେତେବେଳେ କେମିତି ଗାଡି ମଟର ଗଲେ ଏମିତି ସାଉଣ୍ଡ ହୁଏ।
ଆଚ୍ଛା।
ଏନେ କ୍ଲିୟର ହଉଛି।
ହଁ ଏବେ କ୍ଲିୟର ହଉଛି ଆପଣ ଟିକେ ଭଲ ଜାଗାକୁ ଆସନ୍ତୁ ଏମିତିକି ମାନେ ଇଏ ନହବ।
ହଁ ବାବୁ।
ଆଉ କଣ କୁହନ୍ତୁ ଆଉ ନିୟୁଜରେ କଣ କଣ ସବୁ ଚାଲିଛି କଣ ନା ନାଇ ଏବେ ବି ଘର ଘରରେ ଶୁବା ହଉଛି ଭାଇ।
ଭାଇ ଭାଇ ଘର ହଉଛି।
ହଁ ଆପଣ ଟିକେ ଆପଣଙ୍କ ଘରଟ ଛାତ ଉପରକୁ ପଳେଇ ଆସନ୍ତୁ।
ଆଚ୍ଛା। ଏବେ।
ହଁ ଏବେ ଠିକ୍ ଶୁଭାହଉଛି।
ଆଛା ତାହେଲେ ମୁଁ ଚାଲିଲି ଘର ଘସ ହଉଛି ଆଉ।
ହଁ।
ଏବେ ଘର ଘର ପୁଣି ହଉଥିବ।
ହଁ ଅଳ୍ପ ଅଳ୍ପ ଟିକେ ଟିକେ।
ହଁ ଏଟା ଚାଲୁଚୀନା ହେଲା ମୁ ଗୋଡର ସାଉଣ୍ଡ ଟା ଚପଲ କରିଛି ନା।
ଆଜ୍ଞା ଆଜ୍ଞା ଏବେ ବି ହଉଛି ଆପଣ ଆପଣ ଗୋଟେ ଜାଗାରେ ଆପଣ ଗୋଟେ ଜାଗାରେ ଆସିକି ବସି ପଡନ୍ତୁ।
ହଉ ରହ ଗୋଟେ ଜାଗାରେ ମୁଁ ସ୍ଥିର ହେଇକି ବସିଛି ତାପରେ କଥା ହେବା ହେଲା।
ଆଜ୍ଞା।
ଆପଣ ମାନେ କେତେ ବେଳେ ଚାଲିଛନ୍ତି ଆପଣ।
ପୁରା ବାଲି ଜାଗା ନା ଭାଇତ ଏବେ ଏବେ ହଉଚି।
ହଁ ଏବେ ହଁ ଏବେ ଠିକ ଶୁଭାଯାଉଛି। ଆଉ କଣ କୁହନ୍ତୁ। କଣ ମୁଁ କ କଣ ନିୟୁଜରୁ ଶୁଣିଲି କଣ ମେଘାଳୟରେ କଣ ଇଥାନୋଲ ଫ୍ୟାକ୍ଟ୍ରି କଣ ତା ବିଷୟରେ ମୁଁ ବୁଝିପାରିଲିନି।
ଆରେ ହଁ ହଁ ଭାଇ ନରେନ୍ଦ୍ର ମୋଦି ଦେଶ ଖାଇଦେଲା।
କଣ ହେଲା କି?
ଏଇ ଆରେ ଭାଇ ତମେ ଇଥନୋଲ ଫ୍ୟାକ୍ଟ୍ରି ମଧ୍ୟରେ ବୋଧେ ଜାଣିଲ ତା ବିଷୟରେ ଭଲ କି। ଆଉ ତମକୁ ମୁଁ ଟିକେ ଉପରୁ ଉପରୁ ତମକୁ ୟା ହଁ
ଆପଣ ଆପଣଙ୍କ ଘରର ଛାତ ଉପରକୁ ଆସନ୍ତୁ କାହିଁକି ନା ବାହାରେ ରହିଲେ ବି ଗାଡି ମଟର ସାଉଣ୍ଡ ଶୁଭାଯାଉଛି। ହୁଁ ହୁଁ ଏମିତି କଥା ହଉ ମାନେ ଏମିତି ଏମିତି ଯୋଗାଯୋଗ କରୁଥାନ୍ତୁ ଚୁପ ରୁହନ୍ତୁନି।
ସୋ ଭାଇ ଭ ବହୁତ
ଆ ଆଜି କଣ ଖାଇଲେ ଆପଣ?
ଆଜି ଭାଇ ଏଇନେ ତ କିଛି ସମୟ ପୂର୍ବରୁ ଭାତ ହେଇଥିଲା ଭାତ ଆଳୁ ପୋଟଳ ତରକାରୀ ଆଉ ଡାଲି ସାଙ୍ଗରେ ଦହି ଟିକେ ଥିଲା ଭାଇ।
ହଁ ହଁ ହଁ ହଁ।
ଆଉଁ ତା ସାଙ୍ଗ ରେ ଆଉଁ କଁ ଲେମ୍ବୁ ଚଟ ଲେମ୍ବୁ ଚକଟା ଡାଲି ମିକ୍ସଚର।
ଓହୋ ହୋ ହୋ ହଁ ବଢିଆ ଖାଇବା ଖାଇଛନ୍ତି ଦେଶୀ ଖାଦ୍ୟ ପୁରା ଆଉ।
ଆଜ୍ଞ ଆଜ୍ଞା?
ଦେଶୀ ଖାଓ ଫିଟ ରୁହ ନା ଭାଇ ଆମର ଅ ଏଇଟା ଯୋଗା ଅଛି।
ଆପଣ ଭଏସ୍ଟିକେ କ୍ଲିୟର ସୁଭାହଉନି ଟିକେ ଫୋନ ଟା ପାଖରେ ରଖନ୍ତୁ।
ଫୋନ ଟା ପାଖରେ ଅଛି ଭାଇ ମୁଁ ଟିକେ ସିଡି ଗୁଡା ଚାଢୁଚି ତ। ମୁଁ ପୁରା ଏକଦମ୍ ବାହାରଥିଲି ଭାଇ। ମୁଁ ଏକଦମ୍ ବାହାର ଥିଲି ନା। ଆମର ଯୋଉ ଘରର ଘରର ହଁ ଭାଇ ମେନ୍ ରୋଡ ର ଥିଲି।
ଆଚ୍ଛା ଆଚ୍ଛା।
ଟିକେ ରହିଥିବ ସାର୍ଟ ଟା ପିନ୍ଧିଥିଲି ଖୋଲିଦିଏ।
ଓହୋ ଆପଣ କୁ ଆପଣ ପୁରା ଛାତ ଉପରକୁ ପଳେଇଆସନ୍ତୁ ପୁରା ବାହାରକୁ ପଳାନ୍ତିୁ ମାନେ ଛାତ ଉପରର ବାହାର।
ଯାଉଚି ଭାଇ ଯାଉଚି।
ଆଜ୍ଞା ଆଜ୍ଞା ଟିକେ ଟିକେ ଟିକେ ପଳେଇ ଆସନ୍ତୁ। ହୁଁ ହୁଁ ଆଉ। କଣ କରଚନ୍ତି ଆପଣ ଏମିତି?
ଏଇଟା ଗୋଟେ ନୂଆ ଏକ୍ସୋସାଇଜ୍ ଭାଇ ବୁଝିଲେ ନୂଆ ବ୍ୟାୟାମ ଏଇଟା।
ଓହୋ ଏବେ ଏବେ ଆପଣଙ୍କର ସୁୁଭା ହଉଚି ଭ ଆପଣଙ୍କ କଥା ଏବେ କିଲିଅର ସୁୁଭା ହଉଚି।
ଆଚ୍ଛା ଏଇନେ ପୁରା ଆସୁଚି ନା ଭଲ?
ହଁ ହଁ ଏବେ ଏମିତି ଏଇ ଜାଗାରେ ହିଁ ଚାଲିଚି।
ଆରେ ଅଛି। ହଁ ତାହେଲେ ଆମେ ଏଥାନଲ୍ ବିଷୟରେ କଥା ଲାଗୁଥିଲେ ନାଇଁ?
ହଁ।
ଅ ମୁଁ ଆପଣଙ୍କୁ ଉପରୁ ଉପରୁ କିଛି ଆ ବିଷୟରେ ବତେଇ ଦଉଚି। ଆପଣ ପଛରେ ଯାଇକି ଭଲ କି ଆପଣ ଟିକେ ନେଟ୍ ରେ ମାନେ ୟା ଉପରେ ଟିକେ ଟିକେ ଆପରେ ଟିକେ ଅନୁସନ୍ଧାନ କରିବେ ଆପଣଙ୍କୁ ଜଣାପଡ଼ିବ ଠିକ ହେ।
ହଁ ହଁ ହଁ କୁହନ୍ତୁ।
ହେ ପ୍ରଭୁ ମାନେ ଏ ଯୋଉ ଟା ଅଛି ନା ଆମର ତମେ ଏ ବର୍ତମାନ ଶୁଣିିଥିବ ଆମର ଯୋଉ କୋସାରୀ ଜାଣିଚକୋଷାରୀ ଯାହାକୁ ସୁଗର କେ ସୁଗର କେନ୍ ସୁୁଗର ସେଟା ଆଖୁ ଆଖୁ ଆଖୁ ବନ୍ତି ବୁଧେ ନା ଆଖୁ ଯୋଉ ଆଖୁ ଗଛରେ ଆଜିିକାଲି ଆମର ଚାଲିଚି ପେଟ୍ରୋଲ ତିଆରି କରିବା। ସେଇଟା ହଉଛି ଇ ଟେଣ୍ଟି କିମ୍ବା ଇଥାନୋଲ ବୁଅନ୍ତୁ ଠିକ ନା। ତ ଏଇନେ ବର୍ତ୍ତମାନ ସବୁ ପେଟ୍ରୋଲ ଓ ଯେତେ ମାନେ ପେଟ୍ରୋଲ ପମ୍ପ ଅଛି ସବୁ ଜାଗରେ ଥାନାଲୁ ଉପଲବ୍ଧ ରହୁଚି ଆଉ ଇଥାନୋଲ ପେ ମାନେ ପେଟ୍ରୋଲ ଟା ଭାଇ ଆମ ପ୍ରକୃତି ପାଇଁ ବି ବହୁତ ହାନିକାରକ ଆମ ଗାଡି ବି ପାଇଁ ବହୁତ ହାନିକାରକ। ଦେଖନ୍ତୁ ଆପଣ ଏଇଥାନ ଯଦି ଆମର ଗାଡିରେ ଭରିବ, ତମେ ଯେତେ ବି ମହଙ୍ଗା ଗାଡି କିଣନ୍ତୁ ଚାଳିଶ ଲାକ୍ଷର ଗାଡି ହଉ ନା ଚାଳିଶ ହଜାରର ଗାଡି ହଉ। ତାର ଇଞ୍ଜିିନ୍ ସାଙ୍ଗେ ସାଙ୍ଗେ ମାନେ ସାଙ୍ଗେ ସାଙ୍ଗେ ତାର ଇଞ୍ଜିିନ୍ ଖରାପ ହେଇଯାଉଛି।
ହଁ ହଁ।
ମୁଁ ଏ ବିଏ ଆଣ୍ଡ୍ ଡିଏ ପଢିବାକୁ ଯାଉଥିଲି କିନ୍ତୁ
ଓହୋ ହୋ ହୋ ବୁଝିଲି ବୁଝିଲି ବୁଝିଲି। ଆପଣ ଟିକେ ଆପଣ ଟିକେ ଦେଖି ଚାହିଁକି କଥା କୁହନ୍ତୁ ଆପଣ ଟିକେ ଦେ ଦେଖି ଚାହିଁ କଥାା କୁହନ୍ତୁ।
ରୟଲି ଟିକେ ନିଜକୁ ଟିକେ ମାନେ ନିୟନ୍ତ୍ରଣ କରିଦେଲି।
ଆଜ୍ଞା ଆଜ୍ଞା।
ଇଞ୍ଜିନିୟର। ଇଞ୍ଜିନିୟର ସବୁ ବି ହେଇଯାଉଚି। ଠିକ୍ ମାନେ ଖରାପ ହେଇଯାଉଛି ଇଞ୍ଜିନ୍ ଗୁଡାକ। ଆଉ ଗୋଟେ ହଉଚି ଯୋଉ ଆମେ ଯୋଉ ଇଥାନଲ୍ ଫ୍ୟାକ୍ଟ୍ରି ଯୋଉ ଅଛି ନା ତାର ତମେ ଗୁଗଲରେ ବି ମାନେ ସର୍ଚ୍ଚ କରିଦବ ଭାଇ। ତା ପରେ ଟିକେ ଅନୁସନ୍ଧାନ କରିବ ଇଥାନଲ ଫୈକ୍ଟରୀର ଇଥାନଲ ଫୈକ୍ଟରୀର ଖରାପ ଗୁଣ କଣ? ସେଥି ମଧ୍ୟରୁ ପ୍ର ପ୍ରଥମ ତ ଆସିବ ଅଧିକ ମାତ୍ରାରେ ପାଣିର ଆବଶ୍ୟକତା। ଠିକ୍ ଅଛି। ସେ ବହୁତ ମାନେ ପାଣି ମାଗେ। ଫୈକ୍ଟରୀଟା ବହୁତ ପାଣି ମାଗିବ। ଦୁଇ ନମ୍ବରରେ ଯୋଉ ଜାଗାରେ ଇଥାନଲ ଫୈକ୍ଟରୀ ବସିବ ସେଇ ଜାଗା ଟା ମାନେ ତାର ସେଇ ଜାଗାରେ ନା ବାୟୁ। ଉତ୍ତାପ ବହୁତ ବଢିଯିବ। ସେ ଜାଗାଟା ସବୁଠୁ ଗରମ ଜାଗା ବହୁତ ହେଇଯାଉଛି। ଆଉ ଗୋଟେ ହଉଛି ଆଉ ଦ୍ଵିତୀୟତଃ ଅଛି ଆମର ପ୍ରଦୂଷଣ ଠିକ୍ ଅଛି। ତ ମେଘାଳୟରେ ଯୋଉ ଇଥାନଲ ଫ୍ୟାକ୍ଟ୍ରି ଗୋଟେ ମିନି ପ୍ଲାଣ୍ଟ ତିଆରି ହେଇଥିଲା। ଆଉ ଆମର ନିୟୁଜ୍ ଅନୁସାରେ ମାନେ ରିପୋର୍ଟ ଅନୁସାରେ କାହିଁକି ନ୍ୟୁଜ୍ ତ ଆସିବ ହିଁ କାରଣ ନ୍ୟୁଜ୍ ବି ବର୍ତ୍ତମାନ ସରକାର ବି କିଣି ଦେଇଚି ନ୍ୟୁଜକୁ। ତ ଆମର ଯୋଉ ଏତେ ବି ଯେତେ ବି ଆମର ସ୍ଵ-ସ୍ଵଦେଶୀ ଏତେ ବି ଅଛନ୍ତି ମାନେ ପ୍ରାଇଭେଟ୍ ନ୍ୟୁଜ୍ ଆଙ୍କର ଗୁଡାକ ଯେତେବେଳେ ସ୍ଵଦେଶୀ ଅଛନ୍ତି ସେମାନେ ଯୋଉ ରିପୋର୍ଟ କରନ୍ତି ସେଥିରେ ଜଣାପଡୁଛି।
ହଁ।
ଇଥାନଲ ଫ୍ୟାକ୍ଟ୍ରି ମେଘାଳୟରେ ବସିଲା ଯୋଉଟା ଆମର ଉତ୍ତର ଭାରତର ସବୁଠାରୁ ସୁନ୍ଦର ଜାଗା ଭିତରୁ ଗୋଟେ ଥିଲା।
ଆଜ୍ଞା।
ଇଥାନଲ ଫ୍ୟାକ୍ଟ୍ରି ବସିବା ପରଠୁ ସେହି ମେଘାଳୟର ସେଇ ଗାଁର ନାଁଟି ଗୋଟେ ମନେ ପଡୁଛି। ସେହି ଗାଁରେ ଆଜିକୁ ପ୍ରାୟ ସାତ ଦିନ ହବ ଭାଇ ସୂର୍ଯ୍ୟ ଉଦୟ ହେଇନି ସେତିକି ସେଠି ପ୍ରଦୂଷଣ ଅଛି।
ଆଜ୍ଞା।
ମାନେ ସେଇଠି ଏତିକି ତା ମେଘ ଏତିକି ପ୍ରଦୂଷଣ ହେଇଗଲା ଯେ ସେଇଠି ସୂର୍ଯ୍ୟ ଉଦୟ ହଉନି। ତମେ ବର୍ତ୍ତମାନ ବାହାରକୁ ଯାଅ ଦେଖିବ ଆମର ଏଇଠି ସୂର୍ଯ୍ୟ ଉଦୟ ନ ହେଇଥିବ। ଏଇଟାର କାରଣ ହଉଛି ବର୍ତ୍ତମାନ ଆକାଶରେ ମେଘ ଛାଇ। ଯେଉଟା କି ପ୍ରା ପ୍ରାକୃତିକ ଜିନିଷ ପ୍ରାକୃତିକ ଜିନିଷ ପ୍ରାକୃତିକ ଜିନିଷ। କିନ୍ତୁ ମେଘାଳୟରେ କୃତ୍ରିମ ମେଘ ହେଇଗଲାଣି। ଆଉ ସେ କୃତ୍ରିୟ ମେଘ ଯୋଉ ଆମର ଯେତେ ବି ଖରାପ ବାୟୁ ହେଇଛି ପ୍ରଦୂଷିତ ବାୟୁ ତା ଦ୍ଵାରା ଗଠିତ ହେଇଛି କୃତ୍ରିମ ମେଘ। ଯଉଟାକୁ ସେଇ ଗାଁର ଆକାଶକୁ ପୁରା ଢାଙ୍କି ଦେଇଛି ତ ସେଇଠି ସୂର୍ଯ୍ୟ ଉଦୟ ହଉନି ଆପଣ ବୁଝିପାରିବେ ସୂର୍ଯ୍ୟ ଉଦୟ ହେଇନାହାନ୍ତି। ଆଉ ସେଠାକାର ଯୋଉ ଗଛ ପତ୍ର ରହିଛି ଗଛର ଯୋଉ ପତ୍ର ରଙ୍ଗ ଦେଖା ଯାଉନାହାନ୍ତି ତ ସେଇଠି ଯୋଉ ଗଛ ମାନେ ଅଛି ତାଙ୍କର ପତ୍ର ଆମର ସାଧାରଣ ସାଧାରଣ କଣ ସବୁ ଗଛର ପତ୍ର ରଙ୍ଗ ଶାଗୁଆ ଥାଏ। ଆଉ ସବୁ ଗଛର ଯୋଉ କାଠ ରଙ୍ଗ ମାଟିଆ ଥାଏ ଠିକ୍ କିନ୍ତୁ ମେଘାଳୟର ସେଇ ଯୋଉ ନିର୍ଦ୍ଦିଷ୍ଟ ଗ୍ରାମର ଯେତେ ବି ଗଛର ପତ୍ର ଅଛି ସବୁ ଭାଇ କଳା ପଡ଼ିଯାଇଛି ଆଉ ସେ ପତ୍ରକୁ ଆପଣ ହାତରେ ରେତିି ପୋଡ଼ା ପୋଡ଼ି ପ୍ରଦୂଷଣ ଭାଇ ଆ ତାପା ହାତରେତିିଲା ପରେ ମଧ୍ୟ ସେ ପତ୍ର ତ ଶାଗୁଆ ଆହୁରି ହେଇକି କଳା ହେଇକି ପଡ଼ିଛିି। ସେଇଟା ଏତେ ବିଷାକ୍ତ ଆଉ ଆପଣ ଯଦି ଆର୍ଟିକଲ ନିଉସ୍ ଆର୍ଟିକଲ ଆପଣ ଧ୍ୟାନ ଦେବେ ଟିକେ ଅନଲାଇନ୍ ରେ ପଢ଼ିବେ ତା ବିଷୟରେ ଆଉ କଥା ହଉଛି ଯେ ପାରିତ ସେଇଟା ତ ମାଗିବ ଫଟି ତ ପାଣି ଖାଇବ ସବୁ ଫକ୍ଟି ଖାଇ କିନ୍ତୁ ଏ ଅଧିକ ମାତ୍ରାରେ ପ୍ରଚୁର ପରିମାଣରେ ପାଣି ମାଗିବ ଆଉ ସେଇଠୁ ଯୋଉ ଆବର୍ଜନା ବସ୍ତୁ ଯୋଉ ଆବର୍ଜନା ଯଉ ଦୂଷିତ ପାଣି ଯଉ ବାହାରିବ ସେଇଟା କୌଣସି ସାଧାରଣ ତରଳ ପଦାର୍ଥରୁ ସାଧାରଣ ଦୂଷିତ ପାଣି ନାହିଁ। ସେହି ପାଣି ଟା ଯଉ ଜାଗାରେ ପଡ଼ିବ ସେଇ ଭୂମିଟା ଆଜୀବନ ଜୀବନ ସାରା ଜୀବନ ସାରା ଅନୁର୍ଭର ହେଇଯିବ। ତମେ ସେଠି କେବେ ମଧ୍ୟ ଚାଷ କରିପାରିବ ନାହିଁ। ସେ ଭୂମି ଟା ଜୀବନ ସାରା ସବୁଦିନ ପାଇଁ ସେ ଜାଗାଟା ମରିଯିବ ସେ ଭୂମିଟା ଅନୁର୍ବର ହେଇଯିବ ବିଷାକ୍ତ ହେଇଯିବ ଯଦି ଆପଣଙ୍କର ଯଦି ଚାଷ ଜମିରେ ଯଦି ଆପଣଙ୍କ ଚାଷ ଜମିରେ ସେଇଟା ପଡ଼ିଯିବ ସାଙ୍ଗେ ସାଙ୍ଗେ ଭାଇ ଏକ କିଛି ସମୟ ମଧ୍ୟରେ ଆପଣଙ୍କ ଚାଷ ଭୂମି ପୁରା ଧଂସ ହେଇଯିବ।
ବିଷାକ୍ତ ହେଇଯିବ।
ବିଷାକ୍ତ ପୁରା ଧ୍ୱଂସ ହେଇଯିବ କହୁଛି ପରା ଆଉ ସେଇ ଯଉ ଆଉ ସେଇ ଯଉ ତରଳ ପଦାର୍ଥ ସେଇ ଯେଉଁ ଦୂଷିତ ପାଣିର ଗୋଟେ ବୁନ୍ଦ ଯଦି ଆପଣ କୌଣସି ପ୍ରକାର ବି ମାନେ ଯଦି ଜଳରେ ଆପଣ ପକେଇଦେବେ ଗୋଟିଏ ବୁନ୍ଦ ଏକ ହଜ ଏକ ହଜାର ଲିଟର ଜଳର ଆମର ଜଳ ଭିତରେ ଦ୍ରବୀଭୂତ ହୋଇଇଥିବା ଆମର ଯଉ ଅମ୍ଳଜାନ୍ କୁ ଗୋଟେ ବୁନ୍ଦା ସେହି ବିଶୁ ବିଶୁଦ୍ଧ କିମ୍ବା ସେହି ବିଷାକ୍ତ ପାଣି ସେହି ପ୍ରଦୂଷିତ ଜଳ ଟାଣି ନଉଛି ଆପଣ ବୁଝିଲେ ଗୋଟେ ବି
ମୋର ଏବେ ଟ୍ୟୁସନ୍ ଟାଇମ୍ ହେଲାଣି ମୁଁ ଆପଣଙ୍କୁ ଟିକେ ଛାଡିକି ଯୋଗାଯୋଗ କରୁଛି। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ। ଜୟ ଜଗନ୍ନାଥ ରାଧେ ରାଧେ।